ଉଁ, ଉଁ ମୁଁ କହିଲି ତମର ଚାନ୍ଦ। ହଁ ତା ମାନେ କଣ? ଚାନ୍ଦ ମାନେ କଣ? ଚାନ୍ଦ ଜଣିନ ତ? ଗ୍ରହଣ।
ହ୍ୟାଲୋ।
ହ୍ୟାଲୋ, ମାନେ ଗ୍ରହଣ, ନାଇଁ ନାଇଁ। ଆମ ଟାଇଟେଲ ହଉଛି ଚନ୍ଦ, କିନ୍ତୁ ଇଂଲିଶରେ ଚାନ୍ଦ ସେଇଟା ହଁ ମୁଁ ସେଇଆ କହିଲି ବା। ଚାନ୍ଦ ମାନଙ୍କର କଣ, କାମ କଣ? ଚାନ୍ଦ ମାନଙ୍କର କାମ କଣ ରାତିରେ ବାହରିବେ। ରାତିରେ ଚାନ୍ଦ ବାହାରନ୍ତି ଜାଣିନ, ଚନ୍ଦ ହଁ ରାତିରେ ତ ବାହାରନ୍ତି। ଦିନରେ କୁଆଡ ଯାଆନ୍ତି? ଦିନରେ ଲୁଚି ଯାଆନ୍ତି। କୋଉଠି‌ ବା? ଆକାଶରେ। ଆକାଶରେ? ତମେ‌ ଏଇନା କେନ୍ତି ବାହାରୁଚ?
ମୁଁ ଚାନ୍ଦ ନୁହେଁ। ଏଇ ପା ଚାନ୍ଦ ବା। ମୋର ଟାଇଟେଲ ଚାନ୍ଦ। ନୁହେଁକି ଯେ ମୁଁ ଚାନ୍ଦ। ଓହୋ ତାହାଲେ ତମ ନୁହେଁ। ହୁଁ, ସେଇଥିପାଇ‌ଁ ଦିନରେ ବାହାରୁଛ ଆଉ। ହୁଁ ଦିନରେ, ରାତିରେ ମୁଁ ସବୁବେଳେ। ସବୁବେଳେ ବାହାରୁଚ? ହୁଁ। ସବୁବେଳେ ବୁଲୁଚ? କଣ? ସବୁବେଳେ ବୁଲୁଚ? ନାଇଁ ସବୁବେଳେ ବୁଲିବି କୁଆଡେ? ଘର ପାଖରେ ହି ରହୁଛି। ଘରେ ରହୁଛ? ହୁଁ, ଓହୋ। ଆଉ କଣ ପଢ଼ାପଢ଼ି ଚାଲିଛି?
ପଢ଼ାପଢ଼ି କଣ ଚାଲିବ? ପ୍ଲସ୍ ଥ୍ରୀ କମ୍ପ୍ଲିଟ୍ ସରିଛି, ଏବେ ଘର ପାଖରେ ଅଛି।
ଘର ପାଖରେ ଅଛ ଘର ଭିତରେ ରହୁନା ବୋଧେ। ଘର ପାଖରେ ମାନେ ଘରେ ରହୁଛି। ହଁ ସେଇଟା କହିବେ ନା ଘର ପାଖରେ ମାନେ କଣ ବୁଝିବେ ମାନେ ଯୋଉ ଏଠି ରହୁଛ ମାନେ ଗାଁ ମଣ୍ଡପରେ ରହୁଛ। ନାଇଁ ନାଇଁ ଘରେ ହି ରହୁଛି। ତମ ଗାଁ ରେ କେତେ ଲୋକ ମୁଁ ବି ଘର ପାଖେରେ ରହୁଛି। ନାଇଁ ଘର ପାଖରେ ନୁହେଁ। ଆରେ କଣ ପାଠ ପଢୁଛ? ପଢା ସରିଲାଣି ଜବ୍ ଚାଲିଚି ଆଉ ହୁଁ। ଏଇଆ ଆଉ। ଖରାବେଳେ ତ ସମସ୍ତେ ଖାଇସାରି ଶୁଅନ୍ତି ତୁମେ ଶୁଇନ କଣ। ନା ସକାଳୁ ଯଦି ନିଦ କମ୍ପ୍ଲିଟ୍ ହେଇଜାଇଥିବ ଖରାବେଳେ ନିଦ ମାଡ଼େନି ଯଦି ସ ସକାଳୁ କପ୍ଲିଟି ହେଇନଥିବ ତାହେଲେ ନିଦ ମାଡ଼ିବ। ଆଠଟା ନଅଟା। ଭଲ ଆଉ। ରାତିରେ କେତେବେଳେ ଶୁଅ ଲେଟକରି ସୋଉଥିବ। ରାତିରେ ବାର ସାଢ଼େ ବାର ଆଉ ବାରଟା ବାରଟା ହାଇଏଷ୍ଟ ବାରଟା।
ଆଚ୍ଛା।
ଆଛା। ସେଇ ମୋବଇଲ ଚିପି ଚୁପା କି ଶୋଇଲା ବେଳକୁ ବାରଟା ହେଇଯାଉଚି ଆଉ। ହୁଁ ଖରା ଦିନ ଜଲଦି ମାନେ ସେଆ। ଆମର ତ ନଅଟା ଯାଏ ଶୋଇ ହୁଏନି ଆଉ। ନଅଟା ଯାଏ ସୋଇହବ ମା ଉଠେଇ ଦେବେ। ନାଇଁ ମା ଛଅଟା ଯଦି ବାଯିଥିବ ସେ ଭାବିବେ ସାତଟା ଆଠଟା ହେଲାଣି ଉଠିଯା।
ଏଥିଲାଗି ହାଇଏଷ୍ଟ ମୋର ସା
ମୋର ସାଢେ ସାତେ ତା ଉପରକୁ କେବେ ଯାଇନି। ନହେଲେ ପାଣି ଢଳା ହବ। ନାଇଁ ପାଣି ଢାଳନ୍ତିନି କିନ୍ତୁ ଗାଳିବେ ନହେଲେ। ଓହୋ। ବାବା କିଛି କୁହନ୍ତିୁନି? ବାବା ବି ଡାକି ଦିଅନ୍ତି। ହଁ ତମକୁ କଣ ଡାକନ୍ତି ଗେଲେରେ? ଗେଲରେ ଏମିତି କଣ କଟି ମା ଡାକନ୍ତି। ନହେଲେ ରାଗରେ ମୁଁ ମୁନି ଡାକନ୍ତିି ଆଉ। ସିଏ କି ନା।
ହଁ।
ହଁ। ଯା ହୋଉ ଭଲ। ନାଇ ବାପା ଭଲ ପାଉଛନ୍ତି ଆଉ।
ହୁଁ।
ହୁଁ ସେମିତି ଆଉ। କାହାଙ୍କ ସହିତ। ହୁଁ ବାପାଙ୍କ ସହିତ ବୁଲିବାକୁ ଗଲେ ଆମେ ପୁରା ଫାମିଲି ଯାଉ। କୁଆଡେ ଯାଅ। ଜୁଆଡେ ବି ଯାଉ। ଏମିତି ପୁରୀ ଆମର ଏଠି ଯୋଉ ସମୁଦ୍ର ପାଖ ଅଛି ଦୀଘା ଏମତି ସବୁ ଜାଗା। ହୁଁ ତମ ଘର ପାଖରୁ କେତେ ବାଟ? ଆମ ଘରଠୁ କୋଡିଏ କିଲୋମିଟର କୋଡିଏ ପଚିଶି ଏମିତି। ହୁଁ। ଏତେ କମ୍ ବାଟ। ହୁଁ ପଳେଇ ଆସ ଯଦି ଦୀଘା ବୁଲିବ। ଯାଇଥିଲୁ ଥରେ ପା ବାଇକ୍ ନେଇକି ଯାଇଥିଲୁ ଗୋଟେ ଦିନ ଲାଗିଲା ମାନେ ଯିବା ଆସିବା। ଆଚ୍ଛା। ହୁଁ। ମାନେ କୋଉଠି କୋଉ ଲୋକେସନ୍ ରେ ଯାଉଚି ଦିଘା ଟା ବୋଧେ କାଲ୍କାଟା ରେ ଯାଉଚି ନା କଁ। ହଁ। ନାଇଁ ଯାଏ ସେଠି ମୋ ମାମୁଁ ଅଛନ୍ତି।
ଓ ଦୀଘା ଏ ଦିଘାରେ ନୁହେଁ
କଲ୍କତା ହି ଅଛନ୍ତି। ତ କିଛି ସେମିତି ତାଙ୍କ ଘରେ କିଛି ଫଙ୍କସନ୍ ହେଲେ କି କିଛି ଏମତି ଦୁର୍ଗା ପୂଜା ଟାଇମ୍ ରେ ଯାଉ।
ହୁଁ।
ହୁଁ। ଥିଲୁ ସେଠି ଯୋଉ ଆମ ମାନେ ସେ ଯୋଉ ପୋଲିସି୍ ସେଠି ପୁରା ସେଦିନ ପୁରା ଚେକିଂ ହଉଥିଲା ଷ୍ଟ୍ରିଟ୍ ହଉଥିଲା। ତ ସିଏ ଯୋଉ ଚେକିଂ କଲା ବେଳକୁ ଘଣ୍ଟା ଦି ଘଣ୍ଟା ଲାଗିଗଲା ଆଉ ଟାଇମ୍ ହେଲାନି କୁଆଡେ ବୁଲିବା ପାଇଁ। କଣ ସେଦିନ ହେଇଥିଲା କେଆଣି ଆଉ ଜାଣିନୁ। ଆଉ ତାପରେ ସମୁଦ୍ର କୂଳରେ ସେଠି ଚାରିଟା ପରେ ପାଣି ଆସେ ନା।
ଆଜ୍ଞା।
ଏ ଯୋଉ ସେ ଯୋଉ ସମୁଦ୍ରରେ ଚାରିଟା ପରେ ପାଣି ଆସ ନା କଣ? ନା ନା ସରି ସେଟା ହଉଚି ଇଏ ଯୋ ବାଲେଶ୍ଵର ବାଲେଶ୍ଵର। ହଁ ଚାରିଟା ପରେ ସେମିତି କଣ ପାଣି ଆସେ? କୋଉ ଯେଗା ମୋର ମନେ ପଡୁନାଇଁ ମାନେ ଚାରିଟା ପରେ ସେଠି ସମୁଦ୍ରରେ ମାନେ କୂଳକୁ ପାଣି ଆସେ। ସେ ଦିଘା ନା କଣ। ହଁ। କୁଆଡେ ବୁଲିବା ପାଇଁ ଯାଇଚ? ଆ ଦିଘାଟା ସେଇଠି ତ ସାଇଡ୍ ସବୁ ହୋଟେଲ୍ ଗୁରା ଆଉ କିଛି ନାଇଁ ସେମିତି କିଛି ନାଇଁ ନା। ହୋଟେଲେ ଖାଲି ସେଇ ସମୁଦ୍ର କୂଳକୁ ଯିବା ପାଇଁ ସେଇ ବାଟେ ବାଟ ଯିବ ଆଉ।
ହୁଁ।
କଣ ଦିଘା ଏତେ ଭଲ ଲାଗେନା। ଏନେ ଯିବା ଦେଖିବା କାଲ୍କାଟା ଯିବା ହୱଡାା ବ୍ରିଜ୍ ଦେଖିବା। କାଲ୍ କାଟା କୁଆଡେ ସବୁଆଡେ ବୁଲିଚ? ସବୁଆଡେ ସେମିତି ମନେ ନାଇଁ କାରଣ ଦୁଇ ତିନି ବର୍ଷ ହେଲାଣି ଯାଇ ନାଇଁ ମୁଁ। ଆ ଯୋଉ ଦୁର୍ଗା ପୂଜା ଦେଖିଆ ପାଇଁ? ନାଇଁ ଯାଇନାଇଁ ମା ଯାଇଥିଲେ ମୁଁ ଯାଇନି। ସେଠି ପୁ ମାନେ ପ୍ରବଳ ଭିଡ ହୁଅନ୍ତୁ ନାଁ? ପ୍ରବଳ ଭିଡ। ଆଉ କାଳୀପୂଜା ଭଦ୍ରକରେ ଫେମସ୍। ହୁଁ ତା ମାନେ ପୁରା ତମେ ପୁରା ବର୍ଡର ରେ ରହୁଛ। ହଁ। ତମ ଘରେ କଣ ଫେମସ୍? ଆମର ଏଠି ପୁରୀ। ଆଛା ପୁରୀ ଆଉ ଆଉ ତ ଏଠି ସବୁ ଫେମସ। ପୁରୀ ଆମର ଭଦ୍ରକ ଯେଉଁ ବାଲେଶ୍ୱର ଯେଉଁ ରେମୁଣାଘାଟି। ହୁଁ। ଆଉ ଏମିତି ଆଉ। ଓ ତମକୁ ନିଦ ମାଇଲାନି? ନାଇଁ ନିନ୍ଦ ଲାଗେନି ଖରା ବେଳେ ଶୁଇ କିନ୍ତୁ ଆଜି ଶୁଇନି। ଆଉ ନିଦ ମାଡୁନି? ନିଦ ଲାଗୁଛି କିନ୍ତୁ ଏବେ ଶୋଇବିନି। କାମ କରିବ?
କାମ ବି କରିବିନି।
ଆଉ ଗୋଟେ କଣ ଗୋଟେ ଭାବୁଛ ଗଟେ ଆଉ। କିଛି ଭାବୁନାହିଁ କିନ୍ତୁ ମୋ ସାଉଣ୍ଡ ମାନେ ମତେ ଦୁଇଥର ଆସୁଛି ତ ସେଥିପାଇଁ କଥା ହେବାରେ ଟିକେ ଅସୁବିଧା। ଦଉଛି। ଇଅର ଫୋନ ଲଗେଇଛ କି? ନାଇଁ ତ। ନ ହେଲେ ତମର ଇକୋ ହଉଥିବ ଆଉ। ହୁଁ ଇଅରଫୋନ ଲଗେଇଦଲେ ଭଲ ଲାଗିବ। ତମେ ଯଦି ଆଗ ଜନ୍ମରେ ହଠତ୍ ପିମ୍ପୁଡି ହେଇଗଲ ହଁ ତା ପରେ କଣ କରିବ? ମତେ ଖୋଜିକି ପାଇବ ନା କହିଁ ଖୋଜିକି ପାଇବିନି। ମାନେ ପିମ୍ପୁଡି ହେବି ତମର ବି ଘର ପାଖରେ। ଆମ ଘର ପାଖରେ ମୋର ଛୁଟିଆ ଟା ହେଇଥିବ ପୁରା ଦଳି ଦେଇକି ମାରି ନିମି ତା ପରେ ମୋତେ ପାଇବନି ବା ମୁଁ କିନ୍ତୁ ପୁରା ଲୁଚି ଛପିକି କାମୁଡ଼ିଦେବି। ଆଛା ହୁଁ। କିଛି ଭଲ କାମ କରିବ ନା ଖରାପ କାମ କରିବ? ଭଲ କାମ ମାନେ କଣ? ଭଲ କାମ କିଛି ତୁମ ସାଙ୍ଗ ପାଇଁ ପିମ୍ପୁଡ଼ି ମାନକୁ ଖାଇବା ଆଣିକି ଦବା। ସେ ସବୁ କିଛି ନାଇଁ କାମୁଡିବା। ହଁ ମୋର ସେଇଭଳିଆ ମୋର କାହିଁକି ଅନେଇବର୍ ଅଛି?
ଆଛା।
ଛା ନିଜେ ଖାଇଲେ ବାତାର ନା। ବାସ ନିଜେ ବଞ୍ଚିଲେ ଏଥର ଓଲଟା ଚେଞ୍ଜ ହେଇଗଲାଣି ସବୁ। ହୁଁ ତବେ ନିଜେ ଖାଇଲେ ମାଙ୍କ ନା। ମା ଙ୍କ ନାଁ ତାପରେ ଆଉ କଣ ଅଛି ଏଥର ତ ଖାଇକି ବୁଲିବା କଥା ଆଉ କଣ ଅଛି? ହୁଁ ଆଉ କଣ ଗପ କହୁନ?
ଆଉ କଣ ଗପ କହିବି?
କୋଇିବି ମୁଁ କହିବି ହୁଁ କୁହ? ଥରଟେ ପିଲାଟେ ସ୍କୁଲକୁ ଯାଉଥିଲା। କାଦୁଅ ରାସ୍ତା। ଆଉ ବର୍ଷା ଦିନ ସେ ଯାଉ ଯାଉ ତା ଗୋଡ ଖସିଗଲା।
ଆଚ୍ଛା।
ତାପରେ ତା ସାର୍ଟ ପ୍ୟାଣ୍ଟ ସବୁ କୋତରା ହେଇଗଲା। କାଦୁଅ ମାଟି ଲାଗିଗଲା, ତାପରେ ଯେତେବେଳେ ସେ ସ୍କୁଲରେ ଯାଇକି ପହଞ୍ଚିଲା ସାର୍ ଯାଇଁକି ସାର୍ ପଚାରିଲେ ଇଏ କଣ ହେଇଛି? ତାପରେ ସେ କହିଲା ସବୁ କଥା ଯେ ମୁଁ ଆସୁ ଆସୁ ଏମିତି କାଦୁଅରେ ଗୋଡ ଖସିଗଲା ଆଉ। ହଁ ପଡିଗଲି। ମୋ ସାର୍ଟ, ପ୍ୟାଣ୍ଟ୍ ସବୁ କୋତରା ହେଇଗଲା।
କଣ ହେଲା?
କଣ ହେଲା? ସାର୍ଟ, ପ୍ୟାଣ୍ଟ୍ ସବୁ କୋତରା ହେଇଗଲା।
ଆଚ୍ଛା।
ଆଚ୍ଛା। ତାପରେ ସେଠୁ ସାର୍ ତାକୁ ମାଇଲେ। ତାପରେ ସେ ଘରକୁ ଆସିକି ଭାବିଲା ଯେ ମୁଁ ଏଇ ସଡ଼କ ସବୁ ନିଜେ ପରିବର୍ତ୍ତନ କରେଇବି। ଆଉ ତାପରେ ତମେ ଆଉ ଜାଣିଛ?
ଏଇଟା ପୁରା ଯୋଉଁ ବହିର ଗୀତଟା କହିଥିଲ ଆଉ।
ହ୍ୟାଲୋ। ଏଇଟା କୋଉ ବହି ଗୀତ? ଏ ଯୋଉ ମୁଁ ଚାଲି ଯାଉଥିନି ଛୋଟ ଚାଟସାଳୀ।
ହଁ।
ହୁଁ। ତାପରେ ସେ ରାସ୍ତା କରିବ ଆଉ କଣ? କି ରାସ୍ତା କଂକ୍ରିଟ ରାସ୍ତା ନା ମାଟି ରାସ୍ତା? ନା ପିଚୁ ରାସ୍ତା।
ସେତେବେଳେ ପି
ସେତେବେଳେ ପିଚୁ ନଥିବ। ନାଇଁ ସେତେବେଳେ ସିଏ ପିଚୁ ଆବିଷ୍କାର କରୁଥିଲେ ବା।
ଆଚ୍ଛା।
ଆଚ୍ଛା। ମୁଁ କହିଲି ଆମ ଗାଁରେ ବି ସେଇ ପିଚୁ ରାସ୍ତା ସେଇ କରିଥିଲେ।
ହଁ ନା?
ହଁ ନା, ହୁଁ। ଆମ ମାନେ କୁହନ୍ତି, ଜେଜବାପା ହେରିଆ କୁହନ୍ତି ସିଏ ଆସିକି ଭଲ ଆଉ। ତାପରେ ସିଏ ପିଚୁ ରାସ୍ତା କରିଥିଲେ, ସ୍କୁଲ ଭଲ ସ୍କୁଲ କଲେ ଛାତ ବାଲା କଲେ। ତାପରେ ଯାଇଁକି ଆମେ ପାଠ ପଢିଲୁ ନହେଲେ ଆମେ ମନା କରିୁଥିଲେ ପାଠ ପଢିବୁନୁ ବୋଲି।